ଆ ସସ୍ମିତା।
ଆଜ୍ଞା।
ଆଉ କେମ୍ ତି ଅଛ?
ହଁ ଭଲ ଅଛୁ ଆଉ।
ଆଛା ଆଉ ଆଜି ଦିନଟା କେମିତି କଣ ଗଲା ତମର?
ହଁ ହଁ ବଢିଆ ଗଲା ଆଉ ରୋଷେଇ କରିଆ ଆଉ ଟିକେ ପରେ ଆଉ ବସ୍ ଥିଲ?
ଅ ହ ଆଚ୍ଛା ଭଲ ହେଲା ତମେ ଆଜି ମୋତେ ଫୋନ କଲ କଣ? ପାଇଁ ନା ମୁଁ ବହୁତ ଦିନ ହେଲା ଭାବୁଥିଲି ତମ ସହିତ ଗୋଟେ କଥା ହବା ପାଇଁ ବୁଝିଲ।
ଆଜ୍ଞା।
ଉଁ ମୁଁ ଯଦି ଆସେ ତମର ସେପଟେ କଣ କଣ ଜାଗା ସେପଡେ ବୁଲି ହେଇ ହବ କହିପାରିବ ଟିକେ?
ଏଆଡ଼େ ଆମର ତପ୍ତ ପାଣି। ତାପରେ ହେଲା ଜି ରେ ଜିରାଙ୍ଗ। ଆଉ କୋଠି ଆଉ ସ ଆଉ କଣ ଅଛି ମହେନ୍ଦ୍ରଗିରି। ଆଉ ମନ୍ଦିନ୍ଦ୍ରଗିରିରେ ମନ୍ଦିର ଗୁଡାଏ ସବୁ ବହୁତ ଅଛି। ଆମର କଣ ପାଣ୍ଡବ ମନ୍ଦିର ଅଛି କୁନ୍ତି ମନ୍ଦିର ଅଛି। ଆଉ ଅଛି ଏଇନି ବହୁତ ଜାଗା ଆଉ ଖସଡା ଏଇନି କେତେଟା ଜାଗା ଅଛି ଆଉ ପର୍ଯ୍ୟଟନ ଜାଗା ଆଉ।
ଆଚ୍ଛା ତମେ ଯୋଉ କହିଲ ମହେନ୍ଦ୍ରଗିରି ସେ ମହେନ୍ଦ୍ରଗିରି ଗୋଡେ ମୁଁ ଗୋଟେ ଭିଡିଓ ଦେଖିଥିଲି ୟୁଟ୍ୟୁବରେ। ସେଇଡି। କଣ ହଉଛି ବୋଇଲେ ଗୋଟେ ଲୋକ ସେ ଗୋଟେ କଣ କି ମନ୍ଦିର କହୁଛନ୍ତି? ତିଟା ପଥର ଅଛି ତା ଭିତରେ କଣ ଗଳିକି ଯାଆନ୍ତି।
ଅ ହଁ ହଁ ହଁ ନାଇଁ ମୁଁ ଯାଇନି କେବେ ତ ମୁଁ ଜାଣିନି ଭଲ ଭାବେ।
ଅ ହ ନାଇଁ ନାଇଁ ସେଇଡା କଣ କହିଲ ସେଇଡା ତ ମାନେ ବହୁତ ମାନେ ଗୋଟେ ବଡ ପାହାଡ ଉପରେ ଅଛି।
ହଁ ହଁ।
ଅ ସେଇଟା ମାନେ ତମେ ଯଦି ଯିବ ସେଇଠି କଣ ଗୋଟେ ଭୀମ ମନ୍ଦିର ବୋଲି ଅଛି ସେଇଡା ଗୋଡ଼େ ଆଜି କାଲି କଣ ହୁଏ ନା ଯୋଉ ଲୋକ ଯାଆନ୍ତି ସେମାନେ ସବୁ ଭିଡିଓ ପକେଇ ଦିଅନ୍ତି ୟୁଟ୍ୟୁବରେ।
ହୁଁ।
ତ ତାର କଣ ହୁଏ ସେଇଡା ଭାଇରାଲ ହେଇଯଏ ତ ସେ ଭାଇରାଲ ରେ କଣ ଦେଖ୍ ତିଟା ବଡ ମଝିରେ ବହୁତ କମ ରାସ୍ତା ସେ ଭିତରେ ଲୋକ୍ କ ଗଳିକି ଯାଆନ୍ତି। ତମ ଘରୁ ମହେନ୍ଦ୍ରଗିରି କେତେ ଦୂର ହବ?
ଉଁ ଏହଡୁ ପାଖାପାଖି ତିରିଶ କିଲୋମିଟର ହବ।
ଓହୋ ତାହେଲେ ପାଖ ଯାଇ ହବ ନା।
ହଁ ହଁ ପାଖୁଡା ଯାଇ ହବ। ବସ୍ ଯାଉଛି ପର୍ସନାଲ ଗାଡ଼ି କରିକି ଗଲେ ହବ।
ଅହ ନାଇଁ ନାଇଁ ମୁଁ ମୋର ପରିବାର ସେ ତ ଆସିବା ପାଇଁ ଭାବିଥିଲି ଆମେ ତିନି ଜଣ ଆସିଥାନ୍ତୁ ବାବା ବୋଉ ମୁଁ ବୁଝିଲ।
ହଁ ହେଲେ ଆପଣ ଗାଡ଼ି କରିକି ଆସିବେ ଆଉ।
ହଁ ଆମେ ଗାଡ଼ି କରିକି ଆସିବୁ ଆଉ ଗାଡ଼ି କରି ଆସି ଆମେ ଭାବୁ ଛୁ ସେ ଆମର ସେପଟେ ଆଉ ଜଣେ ଅଛନ୍ତି ଭଉଣୀ ଘର ସେପଟେ ବାହା ହେଇଛି ବୁଝିଲ।
ହଁ ହଁ
ତ ସେପଟେ ତାଙ୍କର ସେଇଠି ଆମେ ରହିଯିବୁ ରାତିଟେ ଆଉ ସେଠୁ ଆମେ ବାହାରିକି ଆଚ୍ଛା ମୁଁ କଣ କହୁଛି ମାନେ କଣ ଗୋଟେ ଦିନରେ କେ କେତଟା ଜାଗା ବୁଲି ହବ ସେଠି?
ଆଁ ଗୋଟେ ଦିନରେ ଜିରାଙ୍ଗ, ଖସଡା ଆ ଦୁଇରୁୁ ତିନିଟା ଜାଗା ବୁଲି ହବ ଆଉ।
ଆଚ୍ଛା ତାହେଲେ ବାକି ତମେ ଯୋଉ ସବୁ କହିଲ ମହେନ୍ଦ୍ରଗିରି ସବୁକୁ ଯଦି ଆମେ ମିଶେଇବା ତାହେଲେ ଦି ତିନି ଦିନି ର ଯୋଜନା କରିକି ଆସିବାକୁ ପଡ଼ିବ ଆଉ।
ହଁ ହଁ ଦୁଇ ତିନି ଦିନ ରହିଲେ ଫ୍ରିରେ ବୁଲି ହବ ଆଉ ଗୋଟେ ଦିନରେ ଟିକେ ଅଧିକ ପ୍ରେସର ହେଇଯିବ ଆଉ। ସମୟ ହବନି ଆଉ।
ଆଚ୍ଛା ଆଚ୍ଛା, ଆଚ୍ଛା ଆଉ ଗୋଟେ କଥା ମୁଁ ସେ ପାରଲାଖେମୁଣ୍ଡି ବି ବହୁତ ଦିନ ହେଲା ଯାଇନି, ସେଇଠୁ କେତେ ଦୂର ହବ ତମର ଜାଗାରୁୁ?
ସେଇଠୁ ଶହେ ଦଶ କିଲୋମିଟର। ଆମର ମୋହନାଡୁ ପାରଲାଖେମୁଣ୍ଡି ଶହେ ଦଶ କିଲୋମିଟର।
ଆଚ୍ଛା ଆଚ୍ଛା ତାହେଲେ ସେଇଠୁ ଶହେ ଦଶ କିଲୋମିଟର ସେଇଠୁ ତମର ବସ୍ ଯାଉଥିବ ନା?
ହଁ ବସ୍ ଯାଉଛି। ତିନି ଚାରି ଘଣ୍ଟା ଲାଗୁଛି ଚାରି ଘଣ୍ଟା ଲାଗୁଛି ଆଉ ପହଞ୍ଚିବା ପାଇଁ ଆଉ।
ଓ ବସ୍ କେତେ ଟଙ୍କା ନିଏ?
ବସ୍ ଦୁଇଶ୍ ଟଙ୍କା ନୋଉଛି ବୋଧେ।
ଓହୋ ଦୁଇଶହ ଟଙ୍କା ଦୁଇଶ ଟଙ୍କା ମାନେ ଜଣେ ଯଦି ଅ ବାହାରିଲା ମୋହନା ରୁ କେତେ ଘଣ୍ଟା ତାକୁ ଲାଗିବ ପାରଳାଖେମୁଣ୍ଡିରେ
ଉଁ ପା ମହନାରୁ ଜଣେ ବାହାରିଲେ ଚାରି- ପାଞ୍ଚ ଘଣ୍ଟା ଲାଗିବ ତାକୁ ପାରଲାଖେମୁଣ୍ଡିରେ ପହଞ୍ଚିବାକୁ।
ଓହୋ ପାରଲାଖେମୁଣ୍ଡିରେ ସେମିତି କଣ ତମେ କେବେ ଯାଇଚ କି?
ନା ନାଇଁ ମୁଁ ଯାଇନି ସେଇଠି କଣ ରଜାର ନହର ଅଛି ଆଉ ଇମିତି କଣ ବୁଲିିବାକୁଥିବ ଜାଗା ମନ୍ଦିର ଗୁଡ଼େ ଅଛି ବହୁତ ଆଉ।
ହଁ, ହଁ ପାରଳାଖେମୁଣ୍ଡିରେ ତ ପ୍ରସିଦ୍ଧ ରଜା ଆଉ। ତାଙ୍କ ନାଁରେ ହେଇଚି ପା, ଯୋଉ ଆମର ବ୍ରହ୍ମପୁରରେ ଯୋଉ ନାଇଁ ନା ଯୋଉ ମେଡିକାଲ୍ ପାରଲା ମହାରାଜ ମେଡିକାଲ୍ କଲେଜ ଏମ୍ ପି ସି ଜି ଯୋ ଅଛି।
ହଁ, ହଁ, ହଁ।
ତାପରେ ତମର ଇଏ ବି ଅଛି ନା ପାରଲା ମହାରାଜ୍ ଇଞ୍ଜିନିୟରିଂ କଲେଜ ବି ଅଛି? ତ ସିଧ, ମାନେ ଜଣେ ବଡ଼ ରାଜା ଥିଲେ ସେ କଣ ତାଙ୍କ ସେଥିପାଇଁ ତ ପାରଳାଖେମୁଣ୍ଡି ରାଜାଙ୍କର ନଗରୀ ବୋଲି କୁହାଯାଏ।
ହୁଁ ହୁଁ ହୁଁ।
ଆଚ୍ଛା ଆଉ ଗୋଟେ କଥା କଣ କହିଲ, ତମର ସେପଟେ ବାଳ କୁମାରୀ କୁଡି ଅଛିକି?
ବାଳକୁୁମାରୀ ଆମର ପଟେ ନାଇଁ, ଗଞ୍ଜାମ ପଟେ।
ଆଚ୍ଛା।
ହୁଁ ସେଇଠି ଗଞ୍ଜାମ ରେ ଗୋଟେ ଇଏ ଅଛି ଆମ୍ବ ଗାଁ ଅଛି। ଆମ୍ବ ଗାଁଠୁ ପା ବାଳକୁମାରୀ ତିରିଶି କିଲୋମିଟର ହବ ପନ୍ଦର ଟୁ କୋଡିଏ ପଚିଶ କିଲୋମିଟର ହବ।
କି କି ପାଇଁ କହିଲ ତମର ମାନେ ଯେମିତି ମୁଁ କହିଲି ସେଇ ଯୋଉ ମହେନ୍ଦ୍ରଗିରି ର ଯେମିତି ଯୋଉ ୟୁଟୁବ ରେ ଭିଡିଓ ଭାଇରାଲ ହେଇଥାଉଚି ଲୋକମାନେ ଯାଇପାରୁଚନ୍ତି। ସେ ବାଳକୁମାରୀକୁୁ ବି ବହୁତ ସାରା ଲୋକ ଯାଆନ୍ତି। ସେଠି ସବୁ ଡ୍ରୋନ୍ ଉଡାନ୍ତି ଡ୍ରୋନ୍ ଉଡେ କଟକ କେବେ ଯାଇଥିଲ?
ଆମେ ଯାଇଥିଲୁ ବୋଧେ କାର୍ତିକ ମାସ ବୋଧେ କଣ ମନେ ପଡୁନି ଠିକ୍ ସେ। ଆଉ ଯାଇଥିଲୁ ପନ୍ଦର କୋଡିଏ ଜଣ ଆମେ ଯାଇଥିଲୁ।
ଓହୋ ପନ୍ଦର କୋଡିଏ ଜଣ ମତେ କହିଥାନ୍ତ ନା ଆଉ।
ଆପଣ ତ କାଇଁ ନଥିଲେ ପାଖରେ ଆଉ ଥିଲେ ସିନା ଯାଇଥାନ୍ତ।
ଆରେ ହଁ ଠିକ୍ କହିଲ ତମେ ବା କାର୍ତ୍ତିକ ମାସରେ ଯାଉଚ, ମୁଁ ବା କାର୍ତ୍ତିକ ମାସରେ ମୁଁ ମୋର ବାପା ମାଙ୍କୁ ନେଇକି ପୁରୀ ପଳାଏ ମାସେ ପାଇଁ।
ହଁ ସେଥିପାଇଁ ଆଉ ନଥିଲେ ଯାଇପାରିଲେନି ଆଉ।
ହଁ ଠିକ୍ କହିଲ, ଠିକ୍ କହିଲ, ତମେ ଫୋନ ବି କଲେ ମୁଁ ଉଠେଇ ନଥିଲି, କାହିଁ ନା ପ୍ରାୟ ସମୟ ଆମେ ମନ୍ଦିରରେ ଥାଉ ନା ଆମର ଫୋନ ମାନେ ନେଟ୍ ଔର୍ ବାହାରେ
ନା ଆମେ ହେଲେ ଯାଉଚୁ ନା କାର୍ତିକ ମାସରେ ଆମ ମା ବାପା ହେଲେ ପୁରୀରେ ରହୁଚନ୍ତି ଆମେ ହେଲେ ଯାଉଚୁ।
ହଁ କି?
ହଁ ଏଥର ଆମେ ଯାଇଥିଲୁ ସମସ୍ତେ ବାହାରୁ ବୁଲିଆକୁ ଯାଇଥିଲୁ। ଆଉ ଇଏ ଆମର ବସ୍ ରେ ସବୁ ଯାଇଥିଲୁ ଟିକେଟ୍ କରିକି ସମସ୍ତେ।
ମାନେ କୋଉ ମାନେ କୋଉଠି ତମର ସେଠୁ ମୋହନାରୁ ଧରିକି
ନାଇଁ, ନାଇଁ ନା, ନା। ହଁ ମୋହନ ରୁ ଆମେ ପୁରୀ ଗଲୁ ପୁରୀରେ ସେ ସବୁ ବୁଲିଆକୁ ଗଲୁ ଆଉ ବାପା ମା ଆମ ଶଶୁ ର ଆମ ସ୍ୱାମି ସମସ୍ତେ ଯାଇଥିଲୁ ଆଉ।
ଆଚ୍ଛା ମୋହନାରୁ ପୁରୀ କେମିତି ଗଲ ତାହାଲେ ତମେ?
ଆମେ ଏଇଟୁ ବ ବସ୍ ରେ ପଲ୍ ବ୍ରହ୍ମପୁର ବ୍ରହ୍ମପୁର ଟୁ ଷ୍ଟେସନ ରେ ଗଲୁ ଆଉ ଟ୍ରେନ୍ ରେ ଆଉ।
ଆଛା ଆଚ୍ଛା।
ହୁଁ।
ଓହୋ ତାହେଲେ ସେଠି ତମେ ସେଠି କୋଉ କୋଉ ଜାଗା ବୁଲିଲ?
ଏ ମନେ ପଡୁନି ଠିକ୍ ସେ ବହୁତ ଗୁଡେ ଜାଗା ବୁଲିଲୁ। ଆମର ସେଠି ଖଣ୍ଡଗିରି ଆଉ କଣ ଟିଏ ଚନ୍ଦ୍ରଭାଗା। ଏ ବଗେଶ ବି ସବୁ ବୁଲିଲେ କେତେ ମନ୍ଦିର ଆଉ
ଓହୋ ଆଚ୍ଛା ହେଲା ବୁଝିପାରିଲି ବୁଝିପାରିଲି ତମେ କଣ କହୁଛ ଏଇ ଯୋଉ ପୁରୀରେ ଆ ସବୁ କଣ ହୁଏ କହିଲ ଏଇ ଯୋଉ ସବୁ ମାନେ ଦର୍ଶକ ମାନଙ୍କୁ ବୁଲେଇବା ପାଇଁ ଯୋଉ ପର୍ଯ୍ୟଟକ ମାନଙ୍କୁ ବୁଲେଇବା ପାଇଁ ଯୋଉ ସବୁ ପ୍ରତିଦିନ ବସ୍ ବାହାରେ ସେ
ଟୁରିଷ୍ଟ ବସ୍ ଯୋଉ ନାଇ ଟୁରିଷ୍ଟ ନାଇଁ ବଡ ବସ ଆରେ।
ସେମିତି ନା।
ହଁ ହଁ ସେମତି ବହୁତ ଗୁରା ଲୋକ ଯାଇଥିଲେ ଆମେ ଏକା ନାହିଁ କେତେ ଲୋକ ଯାଇଥିଲେ।
ହଁ ହଁ ତାହେଲେ ତମେ ସେ ଖଣ୍ଡଗିରି ତାପ ତମେ ସେଆଡେ କୋଣାର୍କ ତାପରେ ଲନ୍ଦନ ଯାନନା ଏମିତି ସବୁ ବୁଲଥିବ ଆଉ ହଁ ଠିକ୍ ଠିକ୍। ଠିକ ଠିକ ତାହେଲେ ଆମେ ଏମିତି ବୁଲିନୁ ଆମେ ତିନି ଜଣ ଯୋଉ ବୁଲିଥିଲୁ ଆମେ ଗୋଟେ ପୁରୀରେ ଗୋଟେ କାର ଭଡା କରିଦେଇଥିଲୁ ବୁଝିଲ ତାପରେ ଆମେ ତି ଆମେ ଆମେ ତିନି ଜଣ ସେ କାରରେ ବୁଲଥିଲୁ ଆଉ କାଇଁ ନା ବସ ରେ କଣ କହିଲ ମାନେ ଟିକେ ବୟସ ହେଇ ଯାଇଛି ନା ବାପା ମାଙ୍କୁ ସେଥିପାଇଁ ବସରେ ତାଙ୍କୁ ଏତେ ଭଲ ଲାଗିବନି।
ଏ ନାଇଁ ଏରୋପ୍ଲେନ କରୁନାହାନ୍ତି ପୁରା କ ପୁରା ଫ୍ରିରେ ଯିବେ ଯୁଆଡେ ଯିବେ।
ଏରୋପ୍ଲେନ ପୁରୀକୁ ଏରୋପ୍ଲେନ୍ ଅଛି କି ପୁରୀକୁ ତ ଗାଡିରେ ହିଁ ଯାଇହବ ନା।
ଏରୋପ୍ଲେନ ନେବେ ଆ ପୁରୀ ସିନା ନାହିଁ ଆଉ ବାହାରକୁ ଗଲେ ଏରୋପ୍ଲେନ ନିଅନ୍ତୁ ପୁରା
ହଁ। ନହେଲେ ବାହାରୁ ଏଥର ଗଲେ ତ ଆମର ସେଇଟା ହିଁ ଭାବୁଛି କାଁକି ଟ୍ରେନ ରେ ଆଉ ଗଟେ ଅସୁବିଧା କଣ କହିଲ ସିଟ ତ ତମକୁ ଶେଷ ମୁହୂର୍ତ୍ତ ଯାଇ ମିଳିବନି ତାପରେ ମିଳିବି ଯଦି ଗଲା ତାପରେ କୋଉ ଟ୍ରେନ ମାନେ ଦି ତିନି ଦିନ ଗୋଟେ ଜାଗାରେ ବସି କି ରହିକି ଯିବାଟା ବି ମାନେ ଗୋଟେ କାଠିକର ପାଠ ହେଇଯାଉଛି ପ୍ରାୟ ବୁଝିଲ କି। ତମେ କେବେ ଯାଇଛ କି ଏରୋପ୍ଲେନରେ?
ହଁ ଆମେ ଯାଇଛୁ ଚାରି ପାଞ୍ଚ ଥର ଆମେ ଯାଇଛୁ।
ଚାରି ପାଚ୍ କୋଉଠି କୋଉଠି ଯାଇଥିଲ କି ତମେ?
ଆମେ ଥରେ ଗୋଟେ ଥର ବମ୍ବେ ଗଲୁ ଆଉ ଥର ଦିଲ୍ଲୀ ଗଲୁ ଆଁ ଆଉ ଗୋଟେ ଥର କୁଆଡେ ଗଲୁ କୁଆଡେ କେତେ ବଡେ ଯାଇଛ ଆଉ ଦିଟ ଜାଗା। ତୁ ମନେ ପଡୁନି। ହଁ ଆପଣ କୁଆଡେ ଯାଇଥିଲେ? ଆପଣ କୁଆଡେ ଯାଇଥିଲେ?
ମୁଁ ତ ଯାଇଥିଲି ବେଙ୍ଗାଲୋର ଯାଇଥିଲି ବାଙ୍ଗାଲୋର ଯାଇଥିଲି ସେ ଟାଇମରେ ମୋର ଟିକେ କାମ ଥିଲା। ତାପରେ ଏବେ ଯାଇଥିଲି ମୁଁ ଦଶ ଦିନ ତଳେ ଥିଲି ଦିଲ୍ଲୀ ଟିକେ ଯାଇଥିଲି ଦିଲ୍ଲୀରେ ବି ମତେ କାମ ଥିଲା ବଝିର ଏମିତି ଆଉ।
ହଁ ହଁ।
ଏ ଯୋଉ ଉଡା ଜାହାଜରେ ଯଆନ୍ତି ସେଇଟା ବି ଆଜିକାଲି ଡର ଲାଗିଲାନି କେ ପାଇଁ ନା ତମେ ଆର ବର୍ଷର ସେ ଯୋଉ ଇଏଟା ଶୁଣିଛ ଦେଖିଛ ଯୋ ଟା ଫାଟିଲା ଯଉ।
ହଁ ଜାଣିଛି ଜାଣିଛି ହଁ ହଁ ହଁ।
ହଁ ସେ କୋଉଠି କହିଲା ଗୁଜୁରାଟ ର ଗୁଜୁରାଟ ର ଅହମ୍ଦାବାଦ ରେ ଯୋଉ ଏଇଟା ଉଠିଲା ଉଠିଲା ଉଠି ତ ଯ ପଡିଗଲା ସେଏ ମାନେ ସେ ଯୋଉ କଣ କହିଲ ବିମାନ ବନ୍ଦର ପାଖରେ ହେଗଲା ସେଠ ପୁରା ଫାଟିଗଲା ସେ ପ୍ଲେନ ଭିତରେ ଯେତିକି ଲୋକ ଥିଲେ ପାଖାପାଖି ଦୁଇଶହ ସ ତୁରି ଲୋକ ଦୁଇଶହ ଏକସ୍ତୋରି ଲୋକ ବୋଧେ ଥିଲେ ଦୁଇଶହ ଏକସ୍ତୋରି ଲୋକରୁ ଦୁଇଶହ ସତୁରୀ ଲୋକ ଲୋକ ମରିଗଲେ ଜଣିଏ ଲୋକ ବଞ୍ଚିଲା। ଭଗବାନଙ୍କର ଆଶୀର୍ବାଦ ଥିଲା ଆଉ। ଭଗବାନଙ୍କର ଆଶୀର୍ବାଦ ଥିଲା ସେ ଲୋକଟା ଉପରେ ସେଥିପାଇଁ ସେ ଲୋକଟା ବଞ୍ଚିଲା ଆଉ।
ସେରା ଶୁଣିଲ ଆଉ ସେଥିପାଇଁ ବସିବା କୁ ଇଛା ଲାଗୁନି ଆଉ।
ହଁ ସସ୍ମିତା ମୁଁ ଗୋଟେ କଣ କହୁଥିଲି ମାନେ ତମକୁ ମୁଁ ତ ଅ କହିବି ମୁଁ ତ କହିବି ତମକୁ ଯେବେ ଆସିବି ସିଆଡେ ବୁଝିଲ ଆସିଲେ ମୁଁ ତମକୁ ସେଇ ଅନୁସାରେ କହିବି ଆଉ କହିଲେ ତମେ ଟିକେ ମତେ ସାହାଯ୍ୟ କରିବ କେମିତି କଣ ବୁଲାବୁଲି କରିବ ହବ ତମ ଜାଗା ଟା ଏବେ। ମୋର ଗୋଟେ କାମ ଆସି ଯାଇଛି ମୁଁ ପରେ କେତେବେଳେ କଥା ହବା ଆଉ ହେଲା।
ହଉ ହଉ ଠିକ ଅଛି ଠିକ ଅଛି।